ହଁ ବନ୍ଧୁ ଜୟ ଶ୍ରୀରାମ ପ୍ରଭୁ ଜୟ ଜଗନ୍ନାଥ କୁହନ୍ତୁ ମୁଁ ତ ଏଇ ବର୍ତ୍ତମାନ ଶୋଇଥିଲି। ଆପଣ?
ମୁଁ ଏଇ ବର୍ତ୍ତମାନ ଟିକେ ଗାଡିରେ ବୁଲୁଚି ବାହାରେ ଆଉ ଟିକେ ପାଗ ଥଣ୍ଡା ଦେଇଚି ତ ମୁଁ ଟିକେ ଗାଡିରେ ବୁଲୁ ମୋ ଭାଇ ଜଣେ ଟିକେ କାର ନେଇକି ଆସିଥିଲେ ତ ମୁଁ ସେ କାର ରେ ଟିକେ ବୁଲାବୁଲି କରୁଚି। ଆପଣଙ୍କ ତଥା ଆପଣଙ୍କୁ ଏପଟେ ଦେଖିଲା ଭଳିଆ ଲାଗିଲା ଗୋଟେ ଲୋକକୁ ଆପଣ ଦେଖିଲି ତ ସେ ଆପ ଆପଣଙ୍କ ଭଳିଆ ଦେଖିଲା ଭଳିଆ ଲାଗିଲା ମୁଁ ଭାବିଲି ଆପଣ ଗଲି ସେଥିପାଇଁ ଆପଣଙ୍କୁ ଟିକେ ଫୋନ କରିଦେଲି।
ଆଗକୁ ଗଲି ଆଜି ଯାଇଥିବି ହେଇଥିବ ମୁଁ ଯେହେତୁ ବାହାରେ
ମୁଁ ବର୍ତ୍ତମାନ ସାଇ ମ ମନ୍ଦିର ଯୋଉ ଅଛି ଏନ୍ ଏଚ ଷୋହଳ ସାଇ ମନ୍ଦିର ପାଖରେ ଯୋଉ ଅଛି ଏନ୍ ଏଚ୍ ଟା ସେଇ ଏନ୍ଏଚ୍ ପାଖରେ ଦେଇକି ମୁଁ ଯାଇଥିଲି। ଆପଣ ସେ ଏନ୍ ଏଚ୍ ରେ ବାଇକ ରେ ଯାଉଥିଲେ କି?
ହଁ ହଁ ମୁଁ ଏନ୍ ଏଚ୍ ରେ ବାଇକରେ ଯାଉଥିଲି କିଛି ସମୟ ପୂର୍ବରୁ ହେଇଗଲାଣି ଏକ ଦିଇ ଘଣ୍ଟା ପୂର୍ବ ଆପଣ ବଧେ ସେଇ ସମୟରେ ମତେ ଦେଖିଥିବେ।
ଆଜ୍ଞା ମୁଁ ସେଇ ଘଣ୍ଟେ ଦି ଘଣ୍ଟା ପୂର୍ବରୁ ହିଁ କାରରେ ବୁଲୁଥିଲି ତ। ତ ଏଥିପାଇଁ ଏବେ ବି କାର ରେ ହିଁ ଅଛି ଭାଇ ମାନ ଟିକେ ଯାଇଚନ୍ତି ଚାହା ଫହା ଆଣିବା ପାଇଁ ମୁଁ ସେ କାର ଭି ସେଥିରେ ବସିଥିଲି ଆପଣଙ୍କୁ ଦେଖିଲା ଭଳିଆ ଲାଗିଲା ତ ସେଥିାଇଁ ଟିକଏ ଆପଣଙ୍କୁ ଫୋନ କରିଦେଲି ଆଉ।
ହଁ ହଁ ବୋଧ ଏଇ ଆପଣ ସେଇପଟେ ଟିକେ ବୁଲୁଥିବେ ନାଇଁ ମୁଁ ଟିକେ ପାହାର ଯାଇଥିଲି ରସଗୋଲା ଟିକେ ଆଣିବାକୁ ତ ଇଚ୍ଛା ହେଲା। ଆପଣ କେବେ ଖାଇଚନ୍ତି ପାହାଡ ରସଗୋଲା?
ଆଜ୍ଞା ସେଠାରେ ରସଗୋଲା ମୁଁ ବୋହୁତ ଖାଇଚି ଏବେ ସକାଳୁ ସକାଳୁ ଗରମ ରସଗୋଲା ବାହାରିଥିବ ବୋହୁତ ବଢିଆ ଲାଗିଥିବ। ହୋ
ହଁ ଖୁବ୍ ସୁଆଦ ଲାଗିଲା ବର୍ଷା ପାଗକୁ ଏଇଟା ବୋହୁତ ଭଲ ଲାଗିଲା ମତେ। କେତେ ଖାଇବୁ ଆପଣ ଯାଆନ୍ତି ଏବେ ତ ଆପଣ କୋହୁଚନ୍ତି ଅଛନ୍ତି ଚା ପିଇ ସାରିଲା ପରେ ହେ ଟିକେ ଯାଆନ୍ତୁ ଚାଖି ଦେଇ ଆସିବେ ଭଲ ଲାଗିବ।
ଆଜ୍ଞା ଯଦି ହବ ମୋ ଭାଇ ମାନେ ଯଦି କହିଲେ ମୁଁ ତାହେଲେ ତାଙ୍କ ସହିତ ଯିବି ସେ ସେଠାରେ ଖାଇ ଦେଇକି ଆସିବି ଏବେ ଆପଣ ଯାହା ହୋଉ ଏତେ ଭଲ କାମ କରିଚନ୍ତି ସକାଳୁ ଯାଇକି ସେଠାରୁ ଭଲ ମି ଠା ନେଇକି ଆସିଚନ୍ତି ଏବେ ପୁଣି ଗରମ ବ ରସଗୋଲା ବାହାରିଥିବ ସେଠା ରସଗୋଲା ବୋହୁତ ସୁଆଦ ଲାଗେ ମୁଁ ବି ଖାଇଚି ସେଠି। ବୋହୁତ ଥର
ଆପଣ ଯାଆନ୍ତୁ ମୁଁ କିଛି ଘରକୁ ନେଇ ଆସିଚି ଘର ଲୋକେ ମଧ୍ୟ ଖାଇବେ ଯେହେତୁ ମୁଁ ଏତେ ସମୟ ବାହାରେ ବୁଲିଲୁ ତ ଘର ଲୋକଙ୍କ ପାଇଁ ମତେ କିଛି ନବାକୁ ପଡିବ ନହେଲେ ସେମାନେ ବି ଗାଳି କରିବେ।
ଆଜ୍ଞା ଯାହା ହୋଉ ଏଇଟା ଭଲ ଚିନ୍ତାଧାରା ନା ଆପଣ ନିଜେ ଖାଇବା ସହିତ ଘର ଲୋକଙ୍କୁ ବି ନେଇକି ଯାଉ ଘର ଲୋକଙ୍କ ପାଇଁ ବି ନେଇକି ଯାଉଛନ୍ତି, କାରଣ- ଆପଣଙ୍କ ମାମା, ଭଉଣୀ ସେମାନେ ତ ବାହାରକୁ ଯାଇପାରିବେନି ନା, ତ ସେମାନଙ୍କ ପାଇଁ ତ ଘରକୁ ଆସିବାକୁ ପଡିବ। ଘରକୁ ନେଇକି ଯିବାକୁ ପଡିବ, ତ ସେଥିପାଇଁ ଯାହା ହଉ ଆପଣଙ୍କ ଏଇ ଚିନ୍ତାଧାରା ଶୁଣି ମତେ ବହୁତ ଖୁସି ଲାଗିଲା। ଆପଣ ଘରକୁ ନେଇକି ଯାଉଛନ୍ତି ବୋଲି।
ହଁ ହଁ ମୁଁ ତ ସେଇଆ ହିଁ କରୁଛି । ଆଉ ଓ ଆପଣ କୁହନ୍ତୁ, ଆପଣ, ଆପଣ ଯେତେବେଳେ ଯିବେ ଘରକୁ ଆ ନିଜେ ନେଇ ଆସି ସେଇଠାରେ ଯାଇକି ରସଗଲା ଆଣି ଆପଣଙ୍କ ଜେଜେବାପାଙ୍କୁ ଦେଇଦେବେ ତାଙ୍କୁ ବି ମୋତେ ଭଲ ଲାଗ
ମୋ ଜେଜେବାପା କେବେ ଖାଇନାହାନ୍ତି ପାହାଳ ରସଗୋଲା। ସେ ଏତେ ବର୍ଷ ହେଲାଣି କେବେ ପାହାଳ ରସଗୋଲା ଖାଇନାହାନ୍ତି। ମୁଁ ଭାବୁଛି ବର୍ତ୍ତମାନ ଯାଇକି ନେଇକି ଆସିବି। ମୋ ଜେଜେବାପାଙ୍କ ପାଇଁ ନେଇକି ଆସିବି। ସେ ଖାଇବେ ଏଠି ଘରେ।
ହଁ ହଁ ଠିକ ଅଛି। ଆପଣଙ୍କ ଚିନ୍ତାଧାରା ଖୁବ ଭଲ, ଆପଣ ତାଙ୍କୁ ନେଇକି ଯାଆନ୍ତୁ। ଆଉ ନେଇକି ଯିବା କଣ ଦରକାର? ତାଙ୍କର ଯଦି ବୟସ ହେଇଗଲାଣି ତ ବାଟରେ ଯଦି ଯଦି ମୁଣ୍ଡ ବୁଲେଇଲା ତ ଅସୁବିଧା ହେବ। ଆପଣ ନେଇ ଆସିବେ ଘରକୁ, ସିଏ ବି ଖାଇବେ ଆପଣ ଘର ଲୋକ ଖାଇବେ, ଆପଣ ଭାଇ ବି ମଧ୍ୟ ଖାଇବେ, ତାଙ୍କ ଦେହ ବି ଖରାପ ଥିଲା।
ଆଜ୍ଞା, ଭାଇ ବର୍ତ୍ତମାନ ତ କର୍ମକ୍ଷେତ୍ରକୁ ପଳେଇଛନ୍ତି। ଭାଇଙ୍କ ପାଇଁ ରଖିଦେଇଥିବି। ଭାଇ ସନ୍ଧ୍ୟାବେଳେ ଆସିଲା ଭାଇ ଖାଇଦେବେ। ସିଏ ତ ଏବେ ଗରମ ରସଗୋଲା ବାହାରିଥିବ। ନଷ୍ଟ ହେଇବାର ନାହିଁ। ତ ତାକୁ ଆରାମସେ ଏବେ ତ ପୁଣି ବର୍ଷା ଦିନ ଚାଲିଛି। ତ ସେ ସେଥିରେ ତ ସେ ନଷ୍ଟ ହେବ ନାହିଁ। ତ ଆରାମ ସିଏ ରହିଯିବ ନଷ୍ଟ ହେବ ନାହିଁ। ତ ଭାଇ ବି ସନ୍ଧ୍ୟାବେଳେ ଆସିଲେ ଖାଇଦେବେ। ମୁଁ ଭାବୁଛି ସେଠାରେ ଯାଇକି ତିନିଶହ ଚାରିଶହ ଟଙ୍କାର କିଛି ରସଗୋଲା ନେଇଆସିବି। ଯେହେତୁ ଅଧିକ ଲୋକ ଅଛନ୍ତି ଘରେ। ତ ସମସ୍ତେ ଆରାମସେ ଖାଇବେ ।
ଠିକ ଅଛି ଠିକ ଅଛି, ଆପଣଙ୍କୁ ଯାହା ଠିକ ଲାଗୁଛି ଆପଣ ସେୟା କରନ୍ତୁ। ଆପଣଙ୍କ ଭାଇ ବୋଧେ ସକାଳ ଦଶରୁ ସନ୍ଧ୍ୟା ପାଞ୍ଚ ବୋଧେ ଯାଉଛନ୍ତି।
ନାଇଁ ମୋ ଭାଇ ଯାଉଛନ୍ତି ସକାଳ ସାଢେ ଦଶଟାରେ ଯାଉଛନ୍ତି ଘରୁ ବାହାରିକି।ସେ ସନ୍ଧ୍ୟା ଆସିଲା ବେଳୁ ସାତଟା ସାଢେ ସାତଟା ହୋଇଯାଉଛି। ମୋ ଭାଇଙ୍କର ଟିକେ ଦେହ ଅସୁସ୍ଥଥବା ଟିକେ ଗାଡି ସ୍ଲୋ ନେଇକି ଯିବାକୁ ପଡୁଛି ନା, ଗାଡି ଦଶ କୋଡିଏରେ ନେଇକି ଯିବାକୁ ପଡୁଛି। ତ ସେଥିପାଇଁ ଟିକେ ଜଲଦି ବାହାରିକି ଯାଉଛନ୍ତି, ଆଉ ଡେରିରେ ଆସୁଛନ୍ତି। କାରଣ ରାସ୍ତାରେ ହିଁ ସମୟ ପଳଉଛି। କାରଣ ଆମେ ଧୀରେ ଧୀରେ ଆସୁଛୁ ନା ରାସ୍ତାରେ। ସେଥିପାଇଁ, ଆଉ ଭାଇ ମଧ୍ୟ ଏକା ଗାଡି ଚଲେଇକି ଯାଇପାରିବେ ନାହିଁ ଯଦି ତାଙ୍କର ହାତର ହାଡ ଭାଙ୍ଗି ଯାଇ ମୁଁ ତାଙ୍କୁ ନେଇକି ଛାଡୁଛି, ପୁଣି ସନ୍ଧ୍ୟାବେଳେ ଭାଇ ମତେ ପୁନର୍ବାର ଫୋନ କଲେ ମୁଁ ଯାଇକି ତାଙ୍କୁ ନେଇକି ଆସୁ
ହଁ ହଁ ବହୁତ କଠୋର କାମ ମତେ, ଯଦି ତାଙ୍କ ଦେହ ଖରାପ, ଆଉ ଏତେ ସମୟ ସେ କାମ କରୁଛନ୍ତି ତ ତାଙ୍କୁ ବି ମତେ ଏସବୁ ସହିବାକୁ ପଡୁଥିବ।
ଆଜ୍ଞା, ତାଙ୍କୁ ତ ବହୁତ କଷ୍ଟ ସହିବାକୁ ପଡୁଛି ଯେହେତୁ ତାଙ୍କର ଯେତେବେଳେ ନୂଆ ନୂଆ ହାଡ ଭାଙ୍ଗିଥିଲା। ସେ ହାଡ ଭାଙ୍ଗି ମାସେ ବି ହୋଇନାହିଁ ତାଙ୍କର ଅଫିସରେ ପ୍ରେସର ପକେଇଲେ, ତ ସେ ତାଙ୍କ କର୍ମକ୍ଷେତ୍ରକୁ ପଳେଇଲେ। କାରଣ, ଯଦି ଅ ଯିଏ ଅତ୍ୟଧିକ ଦିନ ସେ ଛୁଟି ରହିବ ସେ କହିଲେ ଯେ, ତାଙ୍କ କର୍ମକ୍ଷେତ୍ରରୁ ତାଙ୍କୁ ବାହାର କରିଦେବେ ବୋଲି। ସେଥିପାଇଁ ଭାଇକୁ ବାଧ୍ୟହେଇକି ତାଙ୍କୁ କଷ୍ଟ ସହିକି ପଡେଇକି ବି, ସେ ଯାଇ ଯିବାକୁ ପଡୁଛି ତାଙ୍କୁ। ଏ କଥା ଶୁଣିକି ମତେ ବି ଟିକେ ଖରାପ ଲାଗୁଛି। କାରଣ ଏବେ ହାତ ଭାଙ୍ଗିବାରେ ବହୁତ କମ ଦିନ ହେଇଛି ତ ଷ୍ଟିଜ୍ ଖୋଲିବାର ମାତ୍ର ପନ୍ଦରଦିନ ହେଇଛି କି ଦଶଦିନ ହେଇଛି। ତ ଏତେ ଦିନ ଏତେ କମ ଦିନରେ ତ କେହି ବାହାରକୁ ଯାଆନ୍ତିନି ନା। କିନ୍ତୁ ଭାଇକୁ ଯାଇକି ସେଠାରେ ବସିକି କାମ କରିବାକୁ ପଡୁଛି ପୁଣି ତାଙ୍କର ମେଡିସିନ ଖାଇବା ଖରାବେଳେ ସେଗୁରା ତାଙ୍କୁ ମନ ପକେଇ ଖାଇବାକୁ ପଡିବ। ସେଗୁରା ଶୁଣି ମତେ ଟିକେ ଦୁଃଖ ଲା ହୋଉଚି କାରଣ ତାଙ୍କ ଅଫିସ ଏତେ ବି ଏ ନିଷ୍ଟୁର ହବା କଥା ନଥିଲା। କାରଣ ଜାଣୁଛନ୍ତି ଗୋ ଗୋଟେ ଲୋକର ଅସୁବିଧା ହେଇଛି, କିନ୍ତୁ ସେ କେମିତି କହୁଛନ୍ତି କେଜାଣି ଦେଖୁନ, ଯେ ଅଫିସରୁ ବାହାର କରିଦେବେ ବୋଲି ତାକୁ।
ତ ସିଏ ତାଙ୍କ ପାଖରେ କାମ କରୁଛନ୍ତି ତ ନୂଆ କାମ ନ ମିଳିବାଯାଏ ସେ ଯାହା କହୁଛନ୍ତି, ତାହା ଶୁଣିକି ରହିବାକୁ ପଡ଼ିବ।
ହଁ ସେଟା ବି ସତ କଥା ଆମେ ଅନ୍ୟ ପାଖରେ ମୁଣ୍ଡ ବିକିକି କାମ କରୁଛେ। ତ ଆମେ ଆମକୁ ମାଲିକ ଯାହା କହିବ ଆମେ ସେୟଆ କରିବାକୁ ପଡିବ ।ତେଣିକି ଆମର ଯାହା ହେଇଥାଉ। ଯଦି ଆମେ ସେଇ କାମ ନ କରୁଛେ, ତାହେଲେ ମାଲିକ ଆମକୁ କାମରୁ ବାହାର କରିଦବ। ସେଇଭଳିଆ, ସେଇଭଳିଆ ଏବେ ବର୍ତ୍ତମାନ ଚାଲିଚି ମୋ ଭାଇଙ୍କ-ଅ ଲାଇଫରେ ଆଉ।
ହଉ ଠିକ୍ ଅଛି। ସିଏ ଛାଡ଼ନ୍ତୁ, ସିଏ ସମୟ ଚାଲୁ ଚାଲୁ ସବୁ କିଛି ଠିକ୍ ହେଇଯିବ। ଆପ ପଣ ଆଉ ଚିନ୍ତା କରନ୍ତୁନାହିଁ। ମୋତେ ବି ଭାରି ଦୁଃଖ ଲାଗୁଚି ସବୁ ଠିକ୍ ହୋଇଯିବ।
ହଁ ସେତ ସବୁ ଠିକ ହୋଇଯିବ, କାରଣ ଏବେ ବର୍ତ୍ତମାନ ଭାଇଙ୍କର ବହୁତ ଜଲଦି ସେ ଭାଇ ରିକଭରି ହେଇ ପାରିଲେଣି ଧୀରେ ଧୀରେ, ବର୍ତ୍ତମାନ ନିଜେ ନିଜେ ଚଲା ବୁ ବୁଲା ତ କରୁଛନ୍ତି। ଆଗରୁ ଖାଲି ବେ ଖଟ ଉପରେ ଶୋଇକି ରହୁଥିଲେ। ଏବେ ସେ ନିଜେ ନିଜେ ଚଲାବୁଲା କରୁଛନ୍ତି ନିଜ କାମ କିଛି ଟା କିଛି ନିଜେ ନିଜେ କରିଲେଣି।
ହଁ ହଁ ହଉ ତା ବି ଠିକ୍ କଥା। ସେ ତାଙ୍କ ଧ୍ୟାନ ଦୁଆ ରଖିପାରୁଛନ୍ତି ଆପଣ ବି ତ ହଁ ଧ୍ୟାନ ରଖୁଛନ୍ତି ସେ ବହୁତ ଜଲଦି ଠିକ ହୋଇଯିବେ
ହଁ ଆପଣ କଣ ଗୋଟେ କରୁଚନ୍ତି ବୋଧେ, ମତେ ଲାଗୁଚି ଆପଣ ଟିକେ କଣ କାମ କରୁଚନ୍ତି ବୋଲି?
ନାଇଁ ମୁଁ କାମ କରୁନାହିଁ। ମୁଁ ସୋସିଆଲ ମିଡିଆରେ ଟିକେ ଦେଖୁଥିଲି। ଜଣେ ଏକ ଆ ଅ ଲୋକଙ୍କୁ ଗୋଟେ ଦେଖିବାର ଥିଲା ତ, ସେଥିପାଇଁ ମୁଁ ଟିକେ ମାରୁଥିଲି।
ଅହୋ। ତାହେଲେ ମୁଁ କଣ ଭୁଲ ଟାଇମରେ ଆପଣଙ୍କୁ ଫୋନ କରିଦେଲି ବୋଧେ ଆପଣ ଟିକେ ବ୍ୟସ୍ତ ଅଛନ୍ତି। ଯାହାହେଲେ
ଆଁ ଠିକ ଟାଇମ୍ ରେ କର କରୁଚନ୍ତି ମୋ ପାଞ୍ଚ ମିଣ୍ଟି ଖାଲି ହଉଛି, ପାଞ୍ଚ ମିଣ୍ଟି ପରେ ମୁଁ ମୋର କର୍ମକ୍ଷେତ୍ରରେ ବ୍ୟସ୍ତ ହେଇଯିବି। ଯେପରି ଗାଧୋଇବାଠୁ ଆରମ୍ଭ କରି ଖାଇବା ପର୍ଯ୍ୟନ୍ତ ପୁଣି ବିଶ୍ରାମ ନେବି ଟିକେ ତ, ସେଥିପାଇଁ ମୁଁ ଏ କର୍ମ କ୍ଷେତ୍ରରେ ବ୍ୟସ୍ତ ହେଇ ହଁ ସେତ କାଲି ମୋତେ ଲାଗୁଛି, ଆଉ ପାଞ୍ଚି କି ଛଅ ମିନିଟ୍ ବୋଧହୁଏ କଥା ହୋଇପାରିବି।
ଯାହା ହଉ ଆପଣ ମତେ ଆପଣ ନିଜଙ୍କର ମାନେ ଅ ନିତ୍ୟକର୍ମ ନ ସାରିକି ଆପଣ ମତେ ପାଞ୍ଚ ମିଣ୍ଟି ସମୟ ଦଉଚନ୍ତି ସେଇରା ଶୁଣି ମତେ ବି ଖୁସି ସି ଲାଗିଲା। ଆପଣ ଟିକେ ଆପଣଙ୍କ ନିତ୍ୟ କର୍ମ ଟିକେ ଜଲଦି ସକାଳୁ ସାରିଦେଲେ ଭଲ ହୁଅନ୍ତା। କାରଣ ଏତେ ଡେରିରେ ନିତ୍ୟକର୍ମ ସାରିବାଟ ଟା ଠିକ ନୁହଁ ନା। ତ ସେଥିପାଇଁ ଆପଣ ଟିକେ ନିତ୍ୟକର୍ମ ସକାଳୁ ଜଲଦି ସାରି ଦିଅନ୍ତୁ।
ହଁ ହଁ ନିଶ୍ଚିନ୍ତ ନିଶ୍ଚିନ୍ତ। ମୁଁ ମଧ୍ୟ ତା ସାରିବାକୁ ଚେଷ୍ଟା କରିବି, ଆଉ ଯେହେତୁ ମୋର ତ ଟିକି ସେ କାମ ସରିଯାଇଚି, ତ ଆପଣଙ୍କର ତ ଅଳ୍ପ କିଛି ବାକି ଅଛି ତ ଆପଣଙ୍କୁ ସରିଗଲେ ମତେ ବି ଖୁସି ଲାଗିବ।
ଆଜ୍ଞା ମୋର କି ଛିଟା କାମ ଆଉ ବାକି ଅଛି। କେବଳ ଘର ଯାହା ଟିକେ ମାମା ତ ଏବେ ବିଦ୍ୟାଳୟକୁ ଯାଇଚନ୍ତି, ତ ଘରେ ଯାହା ଜିନିଷ ପତ୍ର ଟିକେ ପଡିଛି ତାକୁ ଟିକେ ବାଗେଇ ଖାଲି ଥୋଇବାର ଅଛି। ସେତିକି କାମ ସରିଗଲା ପରେ ମୁଁ ଟି ଟିକେ ମୋ ବନ୍ଧୁଙ୍କ ଘରକୁ ଯିବି। ତାଙ୍କର ଅ ତାଙ୍କ ସେଠି ଯାଇକି ଟିକେ ମୋ ବସା ଉଠା କଲେ ମୋ ମନ ଭଲ ଲାଗିବ। ତ ମୁଁ ଆଉ କିଛି ସମୟ ପରେ ମୋ ବନ୍ଧୁଙ୍କ ଘରକୁ ପଳେଇବି। ତାପରେ ସେଠି ଯାଇକି ଆପଣ ଯଦି ଫ୍ରି ଥିବେ, ତାହେଲେ ଆପଣଙ୍କୁ ମୁଁ ଟିକେ କଲ୍ କରିକି କଥା ହେବି ନହେଲେ ନାଇଁ ମୁଁ ଅନ୍ୟ ସାଙ୍ଗମାନଙ୍କ ସହିତ କଥା ହେଇକି ଟିକେ ମନ ଫ୍ରି କରିବି ଆଉ।
ଠିକ ଅଛି, ଠିକ ଅଛି। ଆପଣ ସାଇ ବାବୁଙ୍କ ସହିତ କଥା ହେଇ ଇଏ କରିବେ, ନହେଲେ ଆଉ ସହିତ କଥା ହେଇପାରିବେ, ସେଥିରେ କଣ ଅଛି।
ଆଜ୍ଞା। ସାଇ ବାବୁ ତ ମତେ କହିଛନ୍ତି ଗୋଟେ ବେଳକୁ ମୋ ପାଖକୁ ଆସିବେ ବୋଲି। ଦେଖାଯାଉ ସାଇ ବାବୁ ଯ ଦି ଆସିଲେ ତାହେଲେ ଆଉ କଲ୍ କରିବା କିଛି ଦରକାର ନାହିଁ। ତାଙ୍କରି ସହିତ ପାଖରେ ବସିକି କଥା ହେଇଯିବି।
ହଁ ହଁ ନିଶ୍ଚିନ୍ତ ନିଶ୍ଚିନ୍ତ। ଆପଣ ଦେଖନ୍ତୁ ଯେତେବେଳେ ଆପଣଙ୍କ ସୁବିଧା ହବ ଆପଣ କରିବେ ଏଥିରେ କଣ ଅଛି? ଆଉ ତ ଅଛି ଦୁଇରୁ କି ତିନି ଦିନ ସମୟ ଆପଣ ଦେଖନ୍ତୁ ଆରାମସେ କରନ୍ତୁ।
ଆଜ୍ଞା। ଆଉ ଆପଣ କଣ ଯାଉଥିଲେ କି କୁଆଡେ? ବୁଲାବୁଲି କରିବା ପାଇଁ ବି ଗଲେଣି ନା ଯାଇନାହାଁନ୍ତି? ବର୍ଷା ଦିନେ କେରଳ ଯାଉନାହାନ୍ତି ବଢିଆ ଲାଗିବ ବୁଲାବୁଲି କରିବା ପାଇଁ ସେଠାରେ ମନସୁନ ବହୁତ୍ ସୁନ୍ଦର ଦେଖାଯାଏ ମୁଁ ଶୁଣିଥିଲି । ମନ ମହୋକଉ ଥାଏ ସେଠାରେ ମ ସେଠାରେ ବର୍ଷା
ମୁଁ ଆଉ କଣ ବା କହିବି ଆପଣ ତ ଜାଣିଚନ୍ତି ମୋ ଦେହ ଖରାପ ସେଥିରେ ବି କହୁଛନ୍ତି ବୁଲିବାକୁ ମତେ ଭାରି ଇଛା ହଉଚି ମୁଁ ମଧ୍ୟ କିଛି ଫୋଟୋସେତଳେ ଦେଖିଥିଲି ମୋ ସାଙ୍ଗମାନେ ପକାଇଥିଲେ ସେମାନେ ବୁଲିକି ଆସିଲେ ଆଉ ବର୍ଷା ପାଗରେ ସେଠି ଠାରୁ ବହୁତ୍ ସୁନ୍ଦର ସୁନ୍ଦର ରୁହେ। ଆପଣ ଚାଲନ୍ତୁ କେବେ ଯିବା ନହେଲେ କଣ କରିବେ ଆପଣ ତ ଛାଡ଼ନ୍ତୁ ଆପଣ ତ ପଳେଇବି ମୁଁ କେବେ ଯାଇପାରିବିନି ଆର
ସେଥିପାଇଁ ସେଥି ସେଥିପାଇଁ ତ କହିଲି ମୁଁ ଯିବି ନାହିଁ ଏକା ଗଲେ ତ ଭଲ ଲାଗିବ ନାହିଁ ସେଥିପାଇଁ କହୁଛି ଆପଣଙ୍କ ଦେହ ଠିକ ହଉ ଆପଣଙ୍କ ଦେହ ଅସୁସ୍ଥ ଅଛି ଆପଣଙ୍କ ଦେହ ପ୍ରଥମେ ଠିକ ହଉ ତାପରେ ଆମେ ମିଶିକି ଯିବା ମୁଁ ଏକା ଗଲେ ଏକା ଏକା ଯାଇକି ସେଠାରେ ମୁଁ ମୋର ଶିଷ୍ୟ ସେଠାରୁ ଦୃଶ୍ୟ ଦେଖିଲ ଲାଭ କିଛି ନାହିଁ ଆପଣଙ୍କ ସହିତ ମିଶିକି ଗଲେ ମତେ ଟିକେ ଖୁସି ଲାଗିବ।
ଠିକ ଅଛି ତା ବି ଭଲ କଥା ଆଉ ମି ନିଶ୍ଚିତ ମୁଁ ଏଥିପ୍ରତି ଧ୍ୟାନ ଦେବି ଆର ବର୍ଷ ଅଛି ଆଉ କଣ କରିପାରିବା ବର୍ତ୍ତମାନ ତ ମୁଁ ଯାଉଛୁ ଯେହେତୁ ମୁଁ ନିତ୍ୟକ୍ରମ କରିନି ଏତେ ଡେରି ବି ହେଲାଣି ଆସି ସାଢେ ବାରଟା ସମୟ ମୁଁ ଯାଉ ଯେ ଗାଧେଇକି ଖାଇକି ମୋ ମାତା ସେ ବି ମୋତେ ଡାକିଲେଣି କହୁଛନ୍ତି ଆ ଖାଇବାକୁ। ତ ମୁଁ ଯାଉଛି ଖାଇବି ଆପଣ ଯାଆନ୍ତୁ ଆପଣ ସାଙ୍ଗ ଘରକୁ ଯିବେ।
ଆଜ୍ଞା ଆପଣ କାଲିଠୁ ବର୍ତ୍ତମାନ ଟିକେ ଜଲଦି ନିତ୍ୟ କର୍ମ ସାରି ଦେଇଥିବେ କାରଣ ଏତେ ଦେରକୁ ନିଜ କର୍ମ ସାରିଲେ ଦେହ ପାଇଁ ବି ଖରାପ ତ ଆପଣଙ୍କ ମାତା ଶ୍ରୀ ଠିକ କଥା କହୁଛନ୍ତି ଆପଣ ଯାଇକି ବର୍ତ୍ତମାନ ଠାଏ ଗାଧେଇବେ ଟିକେ ଖାଇବେ ପିଇବେ ତାପରେ ଟିକେ ନିଜେ ଶୋଇ ପଡିବେ କାରଣ ଏବେ ବର୍ଷା ପକା ଚାଲିଛି ନା ଶୋଇବାକୁ ଭଲ ଲାଗିବ ହଉ ଆପଣ ଯାଆନ୍ତୁ ମୁଁ ଆପଣଙ୍କୁ ଫୋନ୍ ରଖୁଛି ଯଦି ଖରା ବେଳ ହବ ଆପଣଙ୍କୁ ମୁଁ କଲ୍ କରିବି ଆଉ।
ଠିକ ଅଛି।